ମୁଁ ବି ଶୁଣିତେ ପାଇଥିଲି ଆପଣ ମାନେ ନୂଆ ମୋବାଇ ନବାର ଅଛି ଆପଣ
ହଁ ମତେ ଗୋଟେ ନୂଆ ମୋବାଇଲ୍ ନବାର ଥିଲା, ଏ ମୋବାଇଟ୍ ଟା ଟିକେ ଇସୁ ହଉଚି ବହୁତ୍ ପ୍ରକାର।
ତ ମାନେ ଆପଣଙ୍କୁ ମାନେ କେ ଟାଇପ୍ ର ମୋବାଇଲ୍ କାର୍? ମାନେ ଯାହାର ମାନେ କେମ୍ରା କ୍ଵାଲିଟି ଭଲ୍‌ ଥିବ ନା ଯାହା ଗେମିଙ୍ଗ୍ ସ୍ପିଡ୍‌ ଭଲ୍‌ ଥିବ ନା ଆଉ କିଛି
ହଁ, ମତେ କ୍ୟାମେରା ଟିକେ ଭଲ ଦର୍କାର୍ ଆଉ ଭଲ ଜ ନେଟୱାର୍କ ରହୁଥିବା ଦରକାର। ଆଉ ଟିକେ ବେଶୀ ଷ୍ଟୋରେଜ ଥିବା ଦରକାର।
ଆଚ୍ଛା ଆପଣ ମାନେ ଯେଠି ବି ଟିକେ ଅଛନ୍ତି। ସେଇଟି ଟିକେ ଟାୱାର ପାଉନି ଆଉ ଟିକେ ବାହାରକୁ ଆସି ପାରିବେ?
ଆ ଆଚ ଛା। ଆ ଟି ମୁଁ ଘରେ ଯଉଛି।
ହଁ ମାନେ ଆପଣ କଣ ଟଏଜ କଷ କେଜି। ଅଧିକ ବହୁତ ସୁଖ ମୋବାଇଲ ଅଛି ନ। ଅଛି ମାନେ ସବୁ ପ କମ୍ପାନୀର ମୋବାଇଲର ଷ୍ଟୋରେଜ ଅଧିକ ଥାଏ, ସିକ୍ସଟି ଫୋର ବି ଅଛି। ଶହେ ଅଠେଇଶ ଯିବି ବି ଅଛି, ତିନିଶହ ଚବିଶ ବାଲା ବି ଯିବି ଅଛି ସେଟା ଆପଣଙ୍କୁ ଉପରେ ନିର୍ଭର କରେ ଯେ ଆପଣଙ୍କ ପାରେ କେତେ ପଇସା ଅଛି? ଆପଣ ମାନେ କେତ ମନେ କେ ବାଲା ଟା ନେଇପାରିବେ?
ହଁ ଆପଣ ଟିକେ ବଜେଟ ବାଲା ବଜେଟ୍ ଭିତରେ କହିଲେ ଟିକେ ଭଲ ହୁଅନ୍ତା ଆଉ।
ହଉ ତ ଅଁ ହୁଁ ଆପଣଙ୍କର ଆଉ ଆଉ ଆପଣ ଯେ କହିଥିଲେ ଯେ ଟିକେ ନେଟ୍ ଆସିବା ଦରକାର, ଦେଖନ୍ତୁ ନେଟ୍ କଥା ସେଟା ମୋବାଇଲ ର କିଛି ନାହିଁ ସେଟା ସିମ ତା ଟାୱାର ଉପରେ କଥା। କଣ ମାନେ ଗାଁ ଗହଳିରେ ବେଳେ ବେଳେ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
ମୁଁ କହୁଥିଲି ଯେ ଆପଣ ଯେ କହିଲେ ନେଟ୍ୱର୍କଥା । ଆପଣଙ୍କୁ ଯେ ମୁଁ କହିବି ନେଟୱାର୍କ କଥା, ନେଟାୱାର୍କ ଦେଖନ୍ତୁ ହେରା ସିମ୍ ଉପରେ ଡିପେଣ୍ଡ କରେ ନା କି ମୋବାଇଲ ଉପରେ ଆପଣ କେଠି ଅଛନ୍ତି କି? ନାହାନ୍ତି ଆପଣ ଯତେ ଗାଁ ଗହଳିରେ ଥିବେ ତାହେଲେ ନେଟୱର୍କ୍ ସହିତ କମ କମ ଆସିବ ସେଇଟା ମୋବାଇଲ ଉପରେ କିଛି କଥା ନାଇ।
ହଁ ମୁଁ ପ୍ରାୟତଃ ଘରେ ରୁହେନି, ମୁଁ ବାହାରେ ରୁହେ ଘରେ ତ ଯାହାନେ ନେଟୱର୍କ ପାଏ ପାଏ ବାହାରେ ବି ମୋର ବହୁତ ନେଟୱାର୍କ ଈଶୁ ମୁଁ ସେଇ ପାଇଁ ପୁରା ମୁଣ୍ଡ ଖରାପ ହେଇଗଲାଣି ମୋର।
ତ ସେଟା ହେଇପାରେ କି? ଆପଣଙ୍କ ସିମର କିଛି ଡିଫେକ୍ଟ ଥିବ କି ଆପଣ ସିମ୍ ଚେଞ୍ଜ କରିଦଉଛେନ। ମୋବାଇଲ ର କିଛି ଦୁଷ ନାହିଁ, ଆପଣ ଯେତେ କହିବେ କ୍ୟାମେରା କି ଗେମିଙ୍ଗ ପରଫମାନ୍ସ କି ଉଁ ସ୍ମୁଥ ଚାଲିବ। ଆଉ କେତେ ଦିନ ଗ୍ୟାରେଣ୍ଟି ମୁଁ ସେଇ ବିଷୟରେ ନେଇ କହିପାରିବି। ବାକି ଯଦି ଆପଣ କହିବେ ଯେ ନେଟୱାର୍କ ଇସୁ ହଉଛି ସେଟା ସିମ ର ଅସୁବିଧା ନା କି ମୋବାଇଲ ର ବୁଝିଲେ।
ମୁଁ କହୁଥିଲି ଯେ ଅ ସେଇ ତ କେମ୍ରା ଆଉ ମୋବାଇଲ ଟିକେ ସ୍ମୁଥ ଚାଲୁଥିବ ସ୍କ୍ରିନ୍ ଭଲ ଥିବ। ତ ଡିସପ୍ଲେ ବି ଯାଉନଥିବ, ସେମିତି କିଛି ଆପଣ ସଜେଷ୍ଟ କଲେ
ଓ ତ ଆପଣଙ୍କର ବଜେଟ କେତେ ମାନେ କେତେ ଭତିରେ ଆମେ ଆପଣ ଆଣିପାରିବେ?
ଦେଖନ୍ତୁ ଆମେ ଏତେ ତ ଭଲ ଫ୍ୟାମିଲିରୁ ବିଲଙ୍ଗ କରୁନା ଯେତିକି ଯାହା ଇନକମ୍ ସେଇ ବିସ ଭିତରେ। ଆଉ ପଚିଶ ଛବିଶ ଭିତରେ କୁହନ୍ତୁ ଯଦି ହେଇପାରିବ ଆଉ?
ପଚିଶ ଛବିଶ ଦିନିତରେ ଆ ମୁଁ କହିବି ତ ଆପଣ ସାମସଙ୍ଗ କି ଆ ଆଉ ଟିକେ ବଜେଟ ବଢେଇଦେନେ ନ ନୋଥିଙ୍ଗ ଫରେ ବି ହେଇପାରିବ।
ଆ ଆଜ୍ଞା ମୁଁ ସାମସଙ୍ଗ କଥା ବୁଝୁଛି ମୁଁ ଏବେ ବି ସାମସଙ୍ଗ ଗୋଟେ ୟୁଜ କରୁଛି। ତାର ଟିକେ ନା ଫିଚର୍ସ ବହୁତ ସାରା ଫିଚର୍ସ ତା ଭିତରେ ନାହିଁ ତ ମୁଁ ସେଇ ପାଇଁ। ସାମସଙ୍ଗ ଟିକେ ଆଣିବା ପାଇଁ ପସନ୍ଦ କରୁନାହିଁ ନହେଲେ ଆଉ ସବୁ ତାର ଭଲ ଅଛି ବାକି ଟ ସେଇା ଫିଚର ତାର ନା ହୁଁ
ତ ଆପଣ ମାନେ ଯେ ଗୁଟେଟେ ମୋବାଇଲ ଥାଇ ହେଲା ମାନେ ସାମସଙ୍ଗ ର ବି ଥାଏ ମୋବାଇଲ ଯଟା ଟିକେ କମ ଦାମ୍ ସେଟାର ମାନେ ଟିକେ ଡିଫେକ୍ଟ। ଆସିବ ତ ଆପଣ ଯଦି ପଚିଶଶହବିଶ ହଜାର ଭନ୍ରେ ନେବେ। ତ ଆଉ ଟିକେ ବଜେଟ ବ ବଢେଇ ଦେେବେ ତାେଲେ ତିରିଶ ହଜାର ଗୋଟେ ଭଲ ସାମସଙ୍ଗ ମୋବାଇଲ ହେଇପାରିବ।
ଆଚ୍ଛା।
ତ ଆପଣ ସେଠୁ କହୁଛନ୍ତି ଆଉ ଟିକେ ବଢେଇ ପାଇଁ ନା ସେତିକିିରେ ମୁଁ କହିବି।
ଅ ଆପଣ ଭଲ ଯାହା ହଉ ଥରେ ତ ଆଣିବି ଫୋନ ତ ଭଲ ହିଁ ଆଣିବା ପାଇଁ। ଚାହିଁବି। ଆଉ ଆପଣ ଯଦି ପାରିବେ ତ ଆଉ ଟିକେ ବଢେଇକି ବାକି ଟିକେ ବଜେଟ। ଫ୍ରେଣ୍ଡଲି ହବା ପାଇଁ ଚେଷ୍ଟା କରିବି ଆଉ।
ଆଜ୍ଞା ମୁଁ ବୁଝୁଛି ଆ ମୁଁ ଆପଣଙ୍କୁ ସଜେଷ୍ଟ କରମି ତ ଅ ଅ ନଥିଂ ନୋଥିଂ ଫ ଟୋ କ୍ୟାମେରା ଆଉ ଗେମିଙ୍ଗ ପାଇଁ ଭଲ ବାକି ତା ଟିକେ ବ୍ୟାଟରୀ। କମ ହେଲା ନଥିଂ ଫ ଫରେ ଟିକେ। ଅଧ ଆଉ ଟିକେ ଅଧିକ ପଡିବ ପଇଁତିରିଶ ହଜାର ପାଖାପାଖି ପଡିଯିବ। ବାକି ଯୋଉଟ ଯଦି ଆପଣ ଦୁର୍ଗା ପୂଜା କାଳୀ ପୂଜା ଟାଇମରୁ ଅନଲାଇନ ରୁ ଆଣିବେ। ମାନେ ଆପଣଙ୍କୁ ଆଉ ଟିକେ ବତିଶ ହଜାର। ତିରିଶହରେ ପାଖାପାଖି ଆପଣଙ୍କୁ ସେ ନଥିଂ ଥ୍ରି ଟା ମିଳିଯିବ ଯଦି ଆପଣ ତିରିଶ ହଜାର କରୁଛନ୍ତି ସାମସଙ୍ଗ ସାମସଙ୍ଗ ଟା ସାମସଙ୍ଗ ଗ୍ୟାଲେକ୍ସି ଏ ଏମ୍ ଥାର ଫ ଫିପ୍ଟି ସି ନା ଥାର୍ଟି ସିକ୍ସ ଗୋଟେ ଅଛି ହେଲା ତଟ ବି ଭଲ ପଡିବ ହଁ ସେଇଟା ବି ସେଇ ଛବିଶ ହଜାର ଭରେ ପଡିଯିବ। ତ ଆପଣ କଣ କହୁଛନ୍ତି ଯେ ଦୁର୍ଗା ପୂଜାର ଟିକେ ଅପେକ୍ଷା କରିକି ଟିକେ ଭଲବ ବୋଲ ଆଣିବେ। ନା ଏବେ ସାମସଙ୍ଗ ଟା ଆଣିବି।
ନାଇଁ ଫୋନ ଟା ଯୋଉଟା ମୁଁ ବ୍ୟବହାର କରୁଛି ସେଇଟା ତ ଚାଲିଛି। ଆଉ ଯଦି ଗୋଟେ ଭଲ ଫଣ୍ଡ ମିଳିବାର ଚାନ୍ସ ଅଛି ତାହେଲେ ମୁଁ ନିହାତି ଚାହିଁବି ଯେ। ଆଉ ମୁଁ ତାକୁ କିଣିବି ପରେ ଦୁର୍ଗା ପୂଜା ପାଇଁ ଅପେକ୍ଷା କରିବି ଆଉ
ଆା ଆଉ ଅ ମୋ ହିସାବରେ ଆଉ ଗୋଟେ ମାନେ ଅଛି ସେଟା ରିଏଲ ମିି ର। ସେଟାର ମାନେ ବ୍ୟାଟରୀ ବି ଭଲ ଆଉ କ୍ୟାମେରା ବି ଭଲ ଆଉ ଗେମିଙ୍ଗ। ପରଫମାନ୍ସ ବି ଚଳିବାରକ। ତ ଆପଣ କଣ କହୁଛନ୍ତି ସେ ତା ମାନେ ସେ ନାମ ତା ମୋବାଇଲ ନାମ ହଉଛି। ରିଅଲମି ଜି ଟି ସିକ୍ସ।
ଅ
ତା ତା ଦାମ ବି ଆପଣଙ୍କୁ ଏବେ ଏବେ ଯଦି ନର୍ମାଲ ଦିନର ଦେଖିବେ ତିରିଶ ହଜାର ଥିବ। ଯଦି ଆପଣ ବି ୱେଟ କରିକି ପୂଜା କାର ଅପର ଟାଇପ ର ଆଣିବେ। ତାହେଲେ ସେତେବେଳେ ଆପଣଙ୍କର ସେଇ ଅ ଅଠେଇଶ କି ସତୀଶ ଏରେକର ହିଁ ପାଇବେ ତ ଆପଣ କଣ କହୁଛନ୍ତି। ମୁଁ ଆପଣଙ୍କୁ ତିନିଟା ଅପସନ ଦେଲିି ଫାଷ୍ଟ ଅପସନ ହଉଛି। ଅ ଆପଣ ଟିକେ ଅପେକ୍ଷା କରିକି ଆଣିବେ ଦୁର୍ଗା ପୂଜାର ଅଫର ଇଏ ନଥିଲେ ଫୋନ୍ ଟା ଆଣିବେ ନହେନେ
ନହେନେ ଆ ଆପଣଙ୍କୁ ଯେ ମୁଁ ଏବେ କହିନି ଯେ ରିଅଲମି ସେଟା ଟିକେ ରିଅଲମି ଠାରୁ ଟିକେ କମ ର ହବ। ଅ ତାପରେ ଲାଷ୍ଟ ରହିଲା ଆପଣଙ୍କ ସାମସଙ୍ଗ ଚଏସ୍ ଆପଣ କୋଉଟା ଆଣିବେ।
ମୁଁ ଭାବୁଛି ମତେ ବି ନଥି ଫୋନ୍ ଟିକେ ଭଲ ଲାଗେ ତାର କ୍ୟାମେରା କଲିଟି ମତେ ଟିକେ ଭଲ ଭଲ ଲାଗେ ଆଉ ମୁଁ ମୋ ସବି ଦେଖିଛି ଯେ ତାଙ୍କ ଫୋନ ର କ୍ୟାମେରା ମାନେ ଯୋଉମାନେ ନଥିଙ୍ଗ ଚଲନ୍ତି ନଙ୍ଗ ଟୁ ନଥ୍ରୀ ସେମାନେ ବହୁତ ଭଲ କ୍ଵାଲିଟିର। କ୍ୟାମେରା ସେଥିରେ ଅଛି ଆଉ ମତେ ମତେ ତ ସେଟା ହିଁ ଦରକାର। ତ ମୁଁ ଭାବୁଛି ଦୁର୍ଗା ପୂଜା ପର୍ଯ୍ୟନ୍ତ ଅପେକ୍ଷା କରିବି ଆଉ ନଥିଙ୍ଗ। ଫୋର୍ ଏ କିମ୍ବା ଥ୍ରୀ ଏ ଫୋନ୍ ଟା ଆଣିବି।
ଆଜ୍ଞା। ଅ ମୋ କହିବା ଆସିଲା ଯେ ଆପଣ ମାନେ ଯାହା ଆଣିବେ। ସେଟା ମୁଁ ଆପଣଙ୍କୁ ଯେ କହିନି ଯେ ପଇଁତିରିଶ ହଜାର ପାଖାପାଖି ଥିବ। ଅଫର ଏତିକି ପଡିବ। ବାକି ସେଟା ଯଦି ଆପଣ ଷ୍ଟୋରେଜ ଅଧିକ ବାଲା ଆଣିବେ ତ ଅଧିକ ଦାମ୍ ବି ବଢିବ ବୁଝିଲେ ମାନେ ଯଦିି ସିକ୍ଟି ଫର ଜିବି ସିକସଟି ଫୋର ଯିବି ରିଅଲ ନ ରେ ଅଛି ପଇଁତିରିଶ ହଜାର ଯଦି ଆପଣ ଶହେ ଅଠେଇଶ ଜିବି ର ଆଣିବେ। ତ ସେଟା ସଇଁତିରିଶ କି ଅଠତିରିଶ ହଜାର ପଡିଯାଇପାରେ।
ଆଜ୍ଞା ଆଜ୍ଞା ବୁଝୁଛି।
ତ ସେଟା ଆପଣ ହଁ କୁହନ୍ତୁ କୁହନ୍ତୁ।
ସେଜା ଆପ ହଉ ଯଦି ହଡୁଛି ତମ ଦିଇରେ ଅଧିକ ଦେଇକି ଯଦି ମୁ ପାରିବି ତ ମୁଁ ଟିକେ ଭଲ କ୍ଵାଲିଟି ର ଆଣିବା ପାଇଁ ଚାହିଁବି ଆଉ ଯଦି ହଜାର ଦି ହଜାର ଅଧିକା ଦେଇକି ମୁଁ ଷ୍ଟୋରେଜ ସହିତ ଭଲ କ୍ୟାମେରା ବି ଆଉ ଭଲ ସ୍ମୁଥ ଚାଲଥିବା ଫୋନ ଟେ ପାଇବି ତ ମୁଁ ଅଧିକା ଦବା ପାଇଁ ବି ରେଡି ଅଛି ସେଥିରେ କିଛି କଥା ନାହିଁ।
ଆଜ୍ଞା ଆଉ ଆପଣ ମାନେ ଯେ ଆଣିବେ। ଅ କ୍ୟାସ୍ ଦେଇକି ଆଣିବେ ଟୋଟାଲ ନା ଇ ଏମ ଆଇ କରିକି ଆଣିବେ।
ଅ ସେ କଥା ତ କହିପାରିବିନି ମାନେ ମୁଁ ଭାବୁଛି ଏବେଠୁ କିଛି କିଛି ସେଭିଂ କରିବା ଷ୍ଟାର୍ଟ କରିବି ଯଦି ସେତେବେଳକୁ ମୋ ପାଖରେ। ପୁରା ପଇସା ହେଇଯାଇଥିବ ଆଉ ମୁଁ ଷ୍ଟେବୁଲ ଥିବି ତାହେଲେ ମୁଁ କ୍ୟାସ ଦେଇକି ନେଇ ଆସିବି। ନହେଲେ ଇ ଏମ ଆଇ କରିବା ପାଇଁ ପସନ୍ଦ କରିବେ ଆଉ।
ଆଜ୍ଞା ଅ ଯଦି ଆପଣଙ୍କୁ ଆପଣଙ୍କୁ କେସ୍ ଅ ଦେଇକି ଦୋକାନରୁ ଆଣିବାର ଅଛି। ତ ଅ ଆପଣଙ୍କୋ ସାହାଯ୍ୟ ନେଇପାରିବେ ଯଦି ଅନଲାଇନ ଆଣିବାର ଅଛି ତ ଅନଲାଇନୁ ବି ଆପଣ ଆଣିପାରିବେ କାହିଁକି ନା ଅନଲାଇ ଆଣିନେ ଆପଣଙ୍କୁ ଅନଲାଇନ ହିଁ କରିବ ସେଠି୍ୟା କିଛି ଅପସନ ନାହିଁ। ତ ଯଦି ଆପଣ ଦୁୋକାନରୁ ଆଣିବେ ତ ଆପଣ ମତେ କହିପାରିବେ ମୁଁ ଯେ ଆପଣଙ୍କ ପାଇଁ ମୋର ଚିହ୍ନା ପରିଚୟଙ୍କୁ କହିକି ଆପଣ ଯଦି କିଛି ହେଇପାରେ ତ? କମ କରିପାରେ ଆଉ ମୋବାଇଲ ସାଙ୍ଗରେ କିଛି ଗିଫ୍ଟ ବି ମିଳିପାରେ କାହିଁକିନା ଦୁର୍ଗାପୂଜାର ପୂଜା ପାଇଁ ଗିଫ୍ଟ ବି ମିଳେ।
ଆଚ୍ଛା ଆଚ୍ଛା ଆ
ହଉ ଆପଣ ବୁଝିକି ଆଜ୍ଞା କୁହନ୍ତୁ କୁହନ୍ତୁ।
ଆ ତାହେଲେ ଆପଣଙ୍କ ସହିତ ଯୋଗାଯୋଗ କରିବି ରଖିବା ପାଇଁ ଚେଷ୍ଟା କରିବି ଆଉ। ଆପଣଙ୍କ ସାହାଯ୍ୟରେ ହିଁ ଆଣିବା ଆଉ
ହଉ ହଉ ଆପଣ କହିବେ ବୁଝାବୁଝି କରିକି ହେଲା। ମୁଁ ରଖୁଛି ଆ ଆଜ୍ଞା। ନମସ୍କାର।